ଅଁ, ଏଇ କଥ ଅଁ, ହଁ କଥା ଶୁଭା ଗଲା ନା?
ହଁ ହଁ ତୋମର ନେଟୱାର୍କ ଇସୁ ରହୁଛି ବୋଧେ ନା ସେଥିପାଇଁ ଟିକେ ଲେଟ୍ ହଉଛି?
ଆଚ୍ଛା, ଆଚ୍ଛା ହଉ ହଉ ହଉ ହଁ ନେଟୱାର୍କ ଇସୁ ମାନେ ମୁଁ ଟିକେ ଏ ମାନେ ଘର ଭିତିରେ ଅଛି ନା।
ଓହୋ ଘର ଭିତ
ହଁ ସେଇଥିପାଇଁ। ସେ ଉଁ, ଘର ଭିତରେ ମାନେ ଟୋଟାଲ ହଁ, ହଁ, ହଁ, ହଁ। ଆଉ ଘରେ ସମସ୍ତେ ମାନେ ସେଇ ରାତିରେ ସମସ୍ତେ ପିଠା ଖାଇବେ ନା ଆଉ କଣ ବନାଯାଏ?
ନାଇଁ ଆମେ ତ ଝିଅ ପିଲା ଖାଆନ୍ତିନି ବୋଲି ପିଠା ଖାଇବୁ। ଆଉ ଭାଇ ଏକା ଭାତ ଖାଇବେ।
ଓହୋ, ନା ରାତିରେ ଭାତ ହୁଏ କି?
ତ ସବୁବେଳେ ଭାତ ଖାଏ। ମୁଁ ରାତିରେ ମୋର ସବୁବେଳେ ପଖାଳ ଖାଏ। ଏନେ ରଜରେ ଖାଇବନ ନା ରାତିରେ ପଖାଳ ଆଉ ସେଥିପାଇଁ ପିଠା ରୁଟି ଯାହା ହେଲେ ଆଉ।
ହୁଁ, ହୁଁ ନାଇଁ ଡେ- ରାତିରେ ସବୁଦିନ ପଖାଳ ଭାତ ହୁଏ କିି?
ହଁ ପଖାଳ ଆମର ସବୁବେଳେ ପଖାଳ। ମୁଁ ବେଳାରେ ବି ପଖାଳ ଖାଏ ରାତିରେ ବି ପଖାଳ। ସକାଳେ ବି ପଖାଳ। ହଁ। ନା ନା ବାସି, ସଜ ପଖାଳ ଆମେ ଖାଉନୁ। ବାସ ଟିକେ ଆମ୍ବିଳି ପଖାଳ।
ହଁ ହଁ ନା ନା ବାସି ପଖାଳ ଟା ହିଁ ପାଟିକି ବେଶୀ ଭଲ ଲାଗେ ହେଲାହ ସଜ ପଖାଳ ଟା ଏ ତେ ଭଲ ଲାଗେନି। ବାକି ଟି ହଁ
ଯାହାର ଥଣ୍ଡା ସେ ବାସି ପଖାଳ ଖାଇଲେ ନାହିଁ ଦେହ ଖରାପ ହବ। ଆମର ତ ଅଭ୍ୟାସ ଛୁଆ ରୁ ପଖାଳ ନହେଲେ ଆମେ ରହି ପାରିବୁନି।
ହଁ, ହଁ, ହଁ ନାଇଁ ଆମ ମୁଁ ପଖାଳ ମୁଁ ଏମିତି ଖାଇପାରେନି ହେଲା। ପଖାଳ ଖାଇଲେ ମୋ ନା ଦେହ ଖରାପ ହେଇଯିବ। ଏମତି ଖୁସି ବାସିରେ ବେଳେ ଅଧେ ହଁ
ସମସ୍ତଙ୍କ ଦେହରେ ଯାଏନି।
ହଁ ଖୁସିରେ ଏମିତି ମୁଁ ଯୋଉଦିନ ଭାତ ନଖାଏ ସୋଉଦିନ ମାନେ ସେଇଦିନ ପଖାଳ ଖାଇଦିଏ ଆଉ। ଆଉ ଟିକେ ମୋତେ ପଖାରେ ମାଛ ଦଳା ଟା ଭଲ ଲାଗେ। ମାଛ ଚ ଚଟା ନାକି ପିଆ କଞ୍ଚା ପିଆଜ ଲଙ୍କା ଆଉ ଯୋଉ ଦିନ ନିରାମିଷରେ ପ ଖାଳ ଖାଇଲେ ଏମିତି ତ ଆଉ ତ ମାଛ ଖାଇ ହେବନି ଏମିତି। ଆଉ ହୁଁ, ହୁଁ, ହୁଁ ତାପରେ ଏଇ ରେଙ୍ଗାଲି ରେ-ରେଙ୍ଗାଲି ଅନୁଗୁଳର ତୋମ ସେ ଉଁ, ତୋମ ସେପଟୁ ରେଙ୍ଗାଲି କେତେ କିଲୋମିଟର?
ଆମର ଏଠୁ ବହୁତ ବାଟ ହେଇଯିବ। ଆମ ଘର ପାଖରେ ଅଛନ୍ତି ଖୁଡି ଜଣେ। ସେ ତାଙ୍କ ଘର ରେଙ୍ଗାଳି ରୁ ଆମ ଏ ଏଠୁ ଯାହେଲେ ସତୁରି ଷାଠିଏ ସତୁରି କିଲୋ ମିଟର ଭଳି ହେଇଛି।
ହଁ ନା ହୁଁ ହୁଁ ରେ ରେଙ୍ଗୋ ଳିରେ ମୋ ମଉସା ଇଞ୍ଜିନିୟର ଥିଲେ ହେଲା କି ସେ ବହୁତ ଦିନ ବହୁତ ଦିନ ଚାକିରୀ କରୁ ଥିଲେ ସେଠୁ ତାଙ୍କର ଟ୍ରାନ୍ସଫର ହେଇକି ବାରିପଦା ଏବେ ରିଟାୟାଡ୍ କଲେଣିି ସେ ଥିଲେ ଡି ରେଙ୍ଗାଲି ଡ଼୍ୟାମ୍। ହେଲା ହଁ ହଁ ଡ୍ୟାମ୍ ରେ ଇଞ୍ଜିନିୟରିଂ ଥିଲେ ସିଏ। ତାପରେ ବାରିପଦାର ଦେଉଳି ଡ୍ୟାମ୍ ଦେଉଳି ଡ୍ୟାମ୍ କୁ ଆସିଲେ। ତାପରେ ତାଙ୍କର ପୁଣି ଯୋଉ ଆଉ କୁହନ୍ତିନି ଏ କାମାକ୍ଷା କାମା ହଁ ସେଠି ଥିଲେ ସେ ତାପରେ ଦେଖ ଟ୍ରାନ୍ସଫର ହେଇଛି ମୁଁ ସେଇ ରେଙ୍ଗାଲୀ ଟା ମୋତେ ଜଣାଶୁଣା ଅଛି ମୋ ଭାଇ ରହି ସେଠି ପାଠ ପଢୁ ଥିଲା ଆଉ ସେପଟେ ତ ବହୁତ ଭାଲ ଥିବ ନା ନା ନା ମୁଁ ଯାଇନି ମୁଁ ଯାଇନି କାରଣ ମୁଁ ସେ ସେତବେଳେ ମୁଁ ମ ମୋ ବାପାର ବଡ ଝିଅ ହେଲା। ମୋ ବାପାର ଦୁକାନ ଥିଲା ବାପା ମା ଭାଇ ଭଉଣୀ ସବୁ ଗଲେ ମତେ ଦୋକାନ ସମ୍ଭାଳିବା ପାଇଁ ଦେଇଗଲେ। କହୁଛି ମୋର ସେଭେନ୍ ଏଇ ଟ୍ କ୍ଲାସ୍ ମାନେ ଘର ବଡ ଝିଅ ମାନେ କିସ ହୁଏ ଜାଣ ବୁଧବାର ସବୁ ଦାୟ ତ୍ୱ ତମଥର
ଅ ଦୟା ବା ସେତବେଳେ ଆଛା ସେଥିପାଇଁ ଯାଇନ ଆଉ କେବେ ଆସିନ ବଡ ହେଲା ପରେ ବି
ଯାଇନି।
ଓହୋ ଆଉ ଅନୁଗୁଳ ଆଡେ କେବେ ଆସିନ
ନାଇଁ ନାଇଁ ଅନୁଗୁଳ୍ ଆଡେ ଯାଇନି ସେ ମାଉସୀ ସେଇଆ ବେଳେ ଯିବାର ଥିଲା ଆଉ ମୁଁ ବାବାର ମାନେ ଗ୍ରୋସରୀ ଦୋକାନରେ ଥିଲା ନା ସେଇଟା ଭୁଷିମାଲ ଦୋକାନ କୁହନ୍ତି। ଆଉ ସେଇଟା ତାଙ୍କର ଥିଲା ସେ ସେ ଦୋକାନଟାର ନ ମୁଁ ନୁହଁ ବୁଝ ଝିଲେ ଆଉ ସେ ଦୋକାନ ଟା ତ ବନ୍ଦ କରିକି ଯିବେନି ନା ଆଉ ସେତେ ବାଟକୁ ମାନେ ମିନିମମ୍ ପନ୍ଦର କୋଡିଏ ଦିନ ସେ ଯାଉଥିଲେ। ହଁ ପ୍ଲସ ଟୁ ପଢୁଥିଲି ସେ ଯାଉଥିଲେ ମୋ ଭାଇ ସେତେବେଳେ ଏଇ ନାଇନ୍ ରେ ପଡୁଥିଲା
ସମସ୍ତେ ଯାଆନ୍ତି କିନ୍ତୁ ତମକୁ ଛାଡିକି ଯାଆନ୍ତି ଭାରି ଆଉ
ହଁ ହଁ ହଁ
ହଁ ହଁ ହଁ
ଘରେ ଦେଖ ଘରେ ଯାହା ହେଲେ ବି ଘରେ ମୋ ଅ ମାନେ ମୋ ମୋ ବାବାଙ୍କର ବି ଯଉଥ ପରିବାର ହେଲା ମୋ ବାବାଙ୍କର ପାଞ୍ଚ ଭାଇ ହେଲା ସବୁ ଯିଏ ଯାହାର ଯିଏ ଯାହାର ସବୁ କାମ ରେ ଅଛନ୍ତି ଯିଏ ଯାର ମାନେ
ଏବେ ଆଉ ହଁ
ମୋ ବାବାର ଦୋକାନ ଥିଲା ମୋ ସାନ କାକାର ତାଙ୍କର ହଁ ଟ୍ରାକ୍ଟର ଫ୍ରାକ୍ଟର ଜିଏ ଜାର ଅଲଗା ତ ମୋ ବାବା ଦୁକାନ ଟା ବୁଝିବ କିଏ ମୁଁ ଟିକେ ସେଭେନ୍ କ୍ଲାସ ପାଠ ଯେତେବେଳେ ପଢୁଥିଲି ସେଠି ସେତେବେଳଠୁ ମୁଁ ମାନେ
ବସା ବୁସି ସେଇ ଦୋକାନରେ ବସା ବୁସି କର ଆଉ
ହଁ ତାପରେ ସେତେବେଳେ ବାବା ଯେତେବେଳେ ଗଲେ ମୁଁ ପାଖାପାଖି ପ୍ଲସ ଟୁ ପଢୁଥିନି ବୋଧେ ମୋ ଭାଇକିି ନେଇକି ଛାଡ଼ିଲେ ତାର ଏଇଟ୍ ହେଲା।
ହୁଁ।
ପାଖାଖି ପନ୍ଦର କୋଡିଏ ଦିନ ବନ୍ଦ କରିକି ଅଛି ବାବା ଆଡେ, ମାଆ ଆଉ ମୋର ସାନ ଭଉଣୀଟା ଯାଇକି ଛାଡିକି ଆସିଲେ‌। ତ ଦି-ଦିଥର ଯାକ ଯାଇଛନ୍ତି ନା ଆଉ ତାପରେ ସୁଯୋଗ ମିଳିଲାନି, ହେଲା କି। ସେ ମୋ ଭାଇ-ଇ-ଇ ଉଁ ଯେତେବେଳେ ଟେନ ହେଲା ମୋ ମଉସ୍ ବାରିପଦା ପଳେଇ ଆସିଲେ, ମାଉସୀ ଭାଇ କି ନେଇକି ରହିଲେ ତାପରେ ମୋ ଭାଇର ଟେନ୍ ସରିଲ ପରେ ଏକାଥରକରେ ତାଙ୍କର ସବୁ ଗୁଟା ଗୁଟିକି ପର୍ କରି ପଳେଇ ଆସିଲେ। ଆଉ ସମୟ କାହିଁ, ଆଉ ଥିନେବା ଧର ହଁ ମୋର ପଢା ସରିଲା ଧର ପ୍ଲସ ଟୁ ସରିଲା କି ପ୍ଲ ଥ୍ରୀ ସରିଲା ମୁଁ ଯାଇ ଥାନ୍ତି, ତାପରେ ହୁଁ ତାପରେ ପ୍ଲସ୍ ଥ୍ରୀ ସରିଲା, ସରିଲା ପରେ ତ ହଁ-ହଁ, ପ୍ଲସ୍ ଥ୍ରୀ ସରିଲା ପରେ ବି ବାହାଘର ହେଇଗଲା। ଆଉ ଶାଶୁ ଘରେ ତ, ସବୁ ଘର ତ ସମାନ ନୁହେଁ କୁଆଡେ-କୁଆଡେ ଯିବା ବୁଲିବା।
ଘରୁ ଯାଇପାରିଲନି ନା ଆଉ ସେଠୁ ଆଉ କଣ ଯିବ।
ହଁ-ହଁ। ତାପରେ ମୋ ସ୍ଵାମୀ ହଉଛନ୍ତି ନା ମୋ ସ୍ଵାମୀଙ୍କର ଗୋଟେ ହଉଛି ନୀତି ବୁଝିପାରୁଛ, ସିଏ ଭଲ ଖାଅ ଭଲ ପିନ୍ଧ, ବୁଲାବୁଲି କରନି ସେ ଜମା ଇସ୍ ହେରା ତାଙ୍କର ପସନ୍ଦ ନୁହେଁ, ହେଲେ ଯେତେ ଭଲ ଖାଉଛ ଖାଅ ଆଣି ଦେବେ ଯେତ୍, ନା ତାଙ୍କର ବୁଲାବୁଲି କରିବା ମାନେ ଟୋଟାଲି ଇଚ୍ଛା ହୁଏନି। ତଥାପି ଯାଇଛୁ ଆମେ ଯାଇଛୁ ଏଇ ଆଗ ବର୍ଷ ଯୋଉ କୁମ୍ଭ ମେଳା ବସିଲାନି କି?
ହଁ, ଯାଇଥିଲ? ହଁ। ଆଚ୍ଛା, ଆଉ ମୋ ସାଙ୍ଗମାନେ ସବୁ ଯାଇଥିଲୁ।
ଦକ୍ଷିଣେଶ୍ୱର କାଳୀ ଯାଇଥିଲେ, ମୋ ଭଉଣୀ ଯୋଉ ବର୍ଷ ଦି ହଜାର ତେଇଶିରେ ଚାକିରି ପାଇଥିଲା ପୁରୀ ଯାଇଥିନି, ହଁ ମୁଁ ଯାଇଛି ହେଲେ ସିଏ ମାନେ ଯୋଉ ଯୋଉମାନେ ବର୍ ସବୁ କୋଉ ସାଙ୍ଗମାନେ ଯାଆନ୍ତି ନା। ଗୋଟେ ସାଙ୍ଗମାନଙ୍କ ଟୁର୍ ଥାଏ ଯେ ଆଁ ବୁଲି-ବୁଲିଯିବା ଆସ୍ ତାଙ୍କର-ତାଙ୍କର ଆସ୍ ସେ ଯୋଉ ମାନେ ସେ ଡିଷ୍ଟ୍ରିବ୍ୟୁଟର ତାଙ୍କର ଆସେ। ଆଁ ବର୍ଷକୁ ବୁଲିବା ପାଇଁ ପୁରୀ ଟ୍ରିପ ଥାଏ ଗୋଆ ଥାଏ ଏଠି-ସେଠି।
ହଁ ସେଇଥିରେ ଯାଅ ଆଉ।
ହଁ ମାନେ ତାଙ୍କଠୁ ମାନେ ତାଙ୍କଠୁ ଯୋଉ କାମ ଅଛି
ହଁ। ହୁଁ-ହୁଁ। ହଁ। ସେ ହଁ ସେ ହୋଲସେ ସେଲର ହେଲା ମାନେ ସେଇ ପ୍ରୋବଲେମ୍ ମାନେ ମୋ ସା ସାଙ୍ଗ ତା-ଆ-ଆ ସ୍ଵାମୀ ଜଣେ ସେମିତି ଅଛନ୍ତି ସିଏ କୋଲକାତାରେ। ତାଙ୍କର ଖଡ଼ଗପୁର କୋଲକାତା ଯୋଉ ସେଇଠି ସିଏ ବି ସେମିତି ହୋଲସେଲର ଅଛନ୍ତି ସେ ଘରକୁ ବି ଆସିପାରୁନି ଆଉ।
ହଁ ହଁ-ଅ-ଅ ସେଇଆ ବା।
ଆଉ ମାନେ ଗୋଟେ ଦିନ ବନ୍ଦ କଲେ ତାଙ୍କର ସେ କହୁଛନ୍ତି କି ଟୋଟାଲ ସବୁ ମାଲ୍ ଯାଉ ଗୋଟେ ଦିନ ବନ୍ଦ ବି କରିହବନି।
ହଁ ତାପରେ ମୋର କଣ ବାପାଘର ପାଖରେନା। ସେଇ ବା, ପିଲା ହାତରେ ଜମା ଛାଡିି ଦିଅନ୍ତୁନି। ମୋର ହଉଛି ବା ତାଙ୍କର ସାତ କିଲୋମିଟର ଆଠ କିଲୋମିଟର ଡିଷ୍ଟାନ୍ସ ନା। ମୋର ଯେବେ ଇଚ୍ଛା ହେଲା ମୁଁ ନିଜେ ସ୍କୁଟି ଧରିକି ପଳେଇଗଲି। ଆଉ ତାଙ୍କର ଆମର ମୋ ସ୍ଵାମୀ ଧର ତାଙ୍କର ମନ ହେଲେ ଏମତି ସନ୍ଧ୍ୟା ବେଳେ କାମ ସାରିକି ଗଲେ ସକାଳୁ ପଳେଇ ଆସିଲେ।
ହଁ।
ଜାଆନ୍ତିନି ହେଲା।
ହୁଁ।
ଆଉ ପାଖରେ ଅଛି ବି ବାବା ଘରକୁ ପଳଉଛି ଯଦି ଦୂର ଦୁରାନ୍ତରେ ମୋ ବାପ ଘର ହେଇଥାନ୍ତା ସେଇଲାଗି ଯିବା ଭାରି କଷ୍ଟ ହେଇପଡିଥାନ୍ତା।
ସେଇ ମନସେଲର୍ ହେଲା ମାନେ ସେଇ ମାନେ କୁଆଡେ ଯାଇ ହବନି ତାପରେ ଆଉ ମନ ବି ହବନି। ସେ କାମ ଭିତରେ ରହି ରହି ଆଉ ଇଚ୍ଛା ବି ହବନି ଯିବା ପାଇଁ। ସେରା ମୋ ଗୋଟେ ସାଙ୍ଗ ସେମିତି ଫୋନ୍ କଲେ ସିଏ ସେମିତି କହେ।
ତାପରେ ଦେଖ ଯେ ବାହାଘର ପରେ ପରେ ଯେ ଯେ ପର୍ଯ୍ୟନ୍ତ ବି ପିଲା ନ ହେଇଛି ତ ସେ ପର୍ଯ୍ୟନ୍ତ ବି ବାପ ଘରକୁ ଯିବା ପାଇଁ ମନ ହବ। ଗୋଟେ ପିଲା ହେଲା ପରେ ପିଲା ପାଠ ପଢିବା ପାଇଁ ଯେବେଠୁ ଆରମ୍ଭ ହେଇଯିବ। ଆସ୍ତେ ଆସ୍ତେ ମନ କାରଣ ହଁ ବା, ସେଇ ମୁଁ ଯାଇପାରେନି ଏତେ ବଡ ଛୁ ଛୁଟିଗଲା ଛୁଟିରେ ବି ମୁଁ ବାବାଘରକୁ ବେଶୀ ଦିନ ଯାଇନି ଯାଇଛି ଦି ନି ଥର ଯାଇଛିି। ଏଇନା ତିନି ଦିନ ରହିକି ପଳିଆସିଛି।
ବେଶୀ ଲଙ୍ଗ ଛୁଟି ରେ ଆଉ ଯାଇ ହଉନି ଆଉ ଅଧିକା ଦିନ ଛୁଟିରେ ଯାଇ ହଉନି।
ନା ଜମା ଯାଇ ହଉନି ଛୁଆଙ୍କର ଟିଉସନ୍। ତାଙ୍କର ଛୁଟିର ତ ପାଠ ଟା ଆଗୁଆ ଆଗେଇବେ ନା।
ହୁଁ।
ଆଉ ଛୁଆଙ୍କର ଟ୍ୟୁସନ ତାଙ୍କର ଖାତା କାମ ଏଇଥିପାଇଁ ମୁଁ ଯାଇପାରେନି। ବି ଲାଷ୍ଟରେ ମୋ ଭଉଣୀ ପଳେଇ ଯିବ କା ମନ ଦୁଃଖ କଲା ଦିଦି ଆସ୍ ଆସ୍। ମୁଁ ଶନିବାର ଦିନ ସନ୍ଧ୍ୟା ବେଳେ ଯାଇଥିନି ଆଜି ସକାଳେ ପଳେଇ ଆସିନି ହୁଁ।
ଓହୋ ଅଳ୍ପ ଦିନ ପାଇଁ ଯମା।
ହଁ ହଁ, ଜମା ରହି ହୁଏନି ଅଳ୍ପ ଦିନ ନହେଲେ ଘରେ ଧର ଯାଉ ଆଉ ଛୁଆଙ୍କର ପାଠ। ପାଠଟା ବେଶୀ ବନ୍ଦ କରି ବନ୍ଦ ହେଇଯାଉଛି ନା ମୋ ବଡ଼ ପୁଅ ଏଇଟ୍ ହେଲା। ସିଏ ପୁଣି
ହଁ ନା, ପାଠ ଯଦି ନ ଆଗେଇବେ ସେମାନେ ସ୍କୁଲ ସାଙ୍ଗରେ ପାଠ ଧରିପାରିବେନି ନା। ତାପରେ ଇଏ ଇଂଲିଶ ରୁ ଓଡିଆ ମାନେ ୟାକୁ ବୁଝିବା ପାଇଁ ବି ଭାରି କଷ୍ଟ, ହଁ ହଁ ହଁ। ସେ ଦେଖିବା ପାଇଁ ପଡୁଛି। ସେ ମତେ ପରା ସେଇ କଥା କୁହେ। ଯେ ମତେ ଇଂଲିଶ ମିଡିୟମ ରୁ ଓଡିଆକୁ କାଢିଚୁ ମୁଁ ପାଠ ଧରିପାରିବିତ ମା। ମୁଁ କହିଲି ଚେଷ୍ଟା କର ହବ ତାପରେ ପୁଣି ମାନେ ସରକାର କରିଦେଇଛି ଯେ ଏଇଟ୍ କ୍ଲାସ୍ ହଉଛି ବୋର୍ଡ ବୋର୍ଡ଼ ଏକ୍ଜାମ ହବ ହେଲା।
ବୋର୍ଡ ଦେବ। ହଁ, ବୋର୍ଡ ଏକଜାମ୍ ହେଇଗଲା ଏଥର।
ଅଛି ତ ଛୁଆ ସିଏ ଫାଷ୍ଟ ଆସିକି ବି ଡରିଗଲାଣିି ମୁନି ଦେଖ ଛୁଆ ସେ ଭଲ ପଢେ ମୋ ଗୋଡକୁ ଭଲ ପଡେ ହେଲା। ଏମତି ମାମ ଏମତି ବି ସେ ତା ଅ ସ୍କୁଲରେ ହୁଁ ବୟାନବେ ପରସେଣ୍ଟ ତେୟାନବେ ପରସେଣ୍ଟ ମାରକ ରଖୁଥିଲା ହେଲା। ଆଉ ସିଏ ଟିକେ ମହା
ହୁଁ ହୁଁ।
ନାଇ ଟେନ୍ ତା ଭବିଷ୍ୟତ ଯଦି ତା ଭବିଷ୍ୟତ ସେ ଅଛି। ଯଦି ଆମେ ନ ଦେଖିବୁ ଭବିଷ୍ୟତରେ ଅନ୍ଧାର ହେଇଯିବ ନା ହୁଁ।
ସେଇ ଟାଇମ୍ ଏତେ ହିଁ ତାଙ୍କୁ ଆଉ ପ୍ଲସ୍ ଟୁ ପଡ଼ିଲା ବଳୁ ତ ଆଉ ହବନି।
ହଁ ବାକି ଏବେ ଏବେ ମାନ୍ ହଉଛି ପାଠ ପଢିବା ଦରକାର ଭଲସେ ତାପରେ ପ୍ଲସ ଟୁ ପରେ ଯିଏ ସାଇନ୍ସ ପଢୁ ଯାହା ପଢୁ ନିଦଟା ଯଦି ଏବେଠୁ ସେ ଯଦି କ୍ଲିୟର ମାନେ ଗୋଟେ ହୁଁ ହୁଁ।
ଯୋଉଟା ତାକୁ ଭଲ ଲାଗିବ ତାପରେ ଏଇ ଦଶମ ଯାକେ ମେନ୍। ସେ ଜାଗେ ଟିକେ ଦେଖିବାକୁ ପଡିବ ଆଉ।
ହୁଁ ହୁଁ ହୁଁ। ସେଇଟା ହଉଛି କଥା ସେଇଥିପାଇଁ ତ ଯାଇଛନ୍ତି ତାଙ୍କର ତିନି ଭାଇ ଆମର ଏଠି ପଡିଛି ଗୋଟେ ମେଳା ଆମର ସେଠି ପୁରା
ସେ ରଜ ପାଇଁ।
କଣ ସରକସ୍ନା କଣ ହଉଛି ଜାଣିଛନ୍ତି ଆଉ। ମୋ ପୁତ୍ରା ମୋର ଦି ପୁଅ ତିନି ଜଣ ଯାଇଛନ୍ତି ଆଉ। ସନ୍ଧ୍ୟା ମୁଣୁ ଗଲେନି ଏ ପର୍ଯ୍ୟତ କେହି ନାଇ ଘରେ ବି ଏକା ଅଛି ନା। ମାନେ ଯେହେତୁ ଆମ ଯୌଥ ପରିବାର ଯା
ଯୋଉ ଯାଇ ହଉନି।
ପୁରା ଏକା ଏକା ବିରକ୍ତି ଲାଗିଲାଣିି।
ହୁଁ ହୁଁ କଣ କରିବା ଆଉ?
ହଁ ସେୟା ତ ଠିକ୍ କଥା ଆ ଅନି ସେମାନେ ମୁଁ ଯେ ନ ଚିଲିଦି ମୁଁ ବି ଦି ତିନି ଦିନ ଆଣି ନଥିଲି ସିଏ ବି ଏକା ବୋର୍ ଥିବ ବୋଲେ ହେଲା।
ହବ ସେମତି ଆଉ। ହଁ ହଁ ହଁ।